ମାମୁନି କଣ କରୁଛ?
କିଛି ନାହିଁ ଏଇଠି ମୋବାଇଲ ବସିକି ଦେଖୁଛି ଆଉ। ଆଉ
ଆଉ ଘରେ ସମସ୍ତେ କଣ କରୁଚନ୍ତି ଭଲ ନା?
ହୁଁ ଘରେ ହଉଛି ମୋ ବୋଉ ତାର ହଉଛି। ବାରିଆଡେ ହଉଛି ଦାଣ୍ଡା ଆଡେ ହଉଛି ଗାଈ ଆସୁଛନ୍ତି ଗୋଟେ ଗୋଟେ ବାନ୍ଧୁଛନ୍ତି ଆଉ ଆମ ଝିଅ ତ ତାର ଶୋଇଚି। ଆଉ ହଉଛି ସେମିତି ବର୍ଷା ତ ଝିପିଝପି ଲାଗ ଗି ରହିଛି ଏଇନା ଟିକେ ନାଉ କଣ ଟିକେ ଛାଡିଛି ପୁଣି ଟିକେ ଝିପଝିପ ପକେଇଲାଣି। ଆଉ ଦିଦି ତମେ ଗାଁରେ ରହୁଛ ନା ବାହାରେ ରହୁଛ?
ନା ସେଇପା କହୁଛି ବର୍ଷେ ହେଲା ଏମିତି ଅସୁବିଧା ହେଲା। ପୁଅ ଯିବାରେ ହ୍ୟାଲୋ। ହ୍ୟାଲୋ ହୁଁ ମୁଁ କହିଲି ପୁଅ ଏଇ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଯୋଉ ପଢୁନି ଏଇ ଗାଡିରେ ଯିବା ଆସିବା କଲା ଏମିତି ଅସୁବିଧା ପାଇଁ ଆମେ ଏବେ ଆସିକି ବାହାରେ ରହୁଛୁ। କ ଗୋଟେ ବର୍ଷ ଯିବା ଆସିବା ଗଲା ତା ଦେହ ସବୁବେଳେ ମାନେ ଅସୁ ରହିଲା ଆଉ ସେଥିପାଇଁ ଆମେ ଯୋଉ ବାହାରେ ଆସିକି ରହୁଚୁ। ଆଉ ଯେତେ ହେଲେ ଗାଁ ଭଳି ତ ବାହାରେ ହବନି। ଗାଁ ରେ ଯାହା ହେଲେ ଯୋଉ ଯେ କୌଣସି ଦୁଃଖରେ କଣ ସୁଖରେ କଣ? ମାନେ ବସିକିରେ ଗାଁ ର ମଜା ଅଲଗା। ଆଉ ଲୋକଙ୍କ ସହ କଥା ହେଇଯିବା। ଆଉ ଉଁ କିଛି ମାନେ ଲୋକ ସ ତ ଭଲ ହଉ ଲା
କହୁ ଛା
ନ୍ତିନ ସବୁ
ହଁ ହଁ ମୁଁ କହିଲି ହଉଛି। ପୁଅ ଏକୁଡିଆ ପୁଣି ଯାଉଛି ନା କିଏ ନେଉଛନ୍ତି ଛାଡି
ଛା କା ଥିବି ହଁ ପୁଅ କୁ ତା ବା ଡାକିଲେ ଉଁ ଏଁ ନେଇଛନ୍ତି। ଆଉ ନହେଲେ ମୁଁ ନେଇକି ଯାଏ ଆଉ ଆସିଲା ବେଳ କୁ ଯଦି ହଁ ବାବା ଥିବେ ଆଣ
ମୁଁ ଯାଇଁକି ଆଣେ ଏଠୁ କମ୍ ବାଟ ବାଟ ଚାଲିକି ଯାଉ ଆଉ। ଯୋଉଟୁ ରହିଚୁ ଆମେ ଏଠି ବି ମୋର ହାଲୋ
ହଁ।
ବର୍ଷା ଏବେ ଏବେ ବର୍ଷା ଟିକେ ପକେଇଲା ତ ମୁଁ ବାହାରେ ଅଛି। ବାହାରେ ବସିଛି ହେଲେ ବି ଏଇ ବର୍ଷା କୁ ବାହାରକୁ କଣ ବାହାରି ହଉଛି କି? ଏଇ ବର୍ଷା କୁ ସେଇଥିପାଇଁ ନେଟୱାର୍କ ପ୍ରୋବ୍ଲେମ ହଉଛି ବର୍ଷା ଟା ଏବେ ପକେଇଲା ତ। ସୁବିଲା।
ହଁ ହଁ ସୁବିଲା ମୁଁ କହିଲି ତମେ ତ ବାହାରେ ଅଛ ଏଇ ଯୋଉ ଗାଁ ରେ କେମିତି କାମ କରୁଚ?
ଗାଁ।
ହାଲୋ।
ଆ ଆରେ ଯୋଉ ମୁଁ ଯୋଉ ହଁ ହଁ ମୁଁ କହିଲି ଆଉ ସବୁ ଏଠି ଇଏରେ ତ ଅଛି ଗାଁ ହାଲୋ ହାଲୋ ହଁ ମୁଁ କହିଲି ଏ ଯୋଉ
ଦେଇ
ହଁ ହଁ ବର୍ଷାଟା ପକେଇଲା ତ ସେଥିପାଇଁ ଏମତି ହୋଉଚି। ଶୁଭିଲା ଏଥର ଶୁଭିଲା ମୁଁ କହିଲି ହଁ ଗାଁରେ ଏଇ ଯୋଉ ସ୍ୱୟଂସହାୟ ଗୋଷ୍ଠୀ ଇଏରେ ତ ଅଛି ଯୋଉ ସେଥିରେ କଣ? ସେ ଅଛି ଯିବ୍ ଉମ୍ ସବୁ ମିଟିଂ କାମ କରିବା ଯିବା ଆସିବା ଟିକେ ମ ତ ଆଉ କରିବାକୁ ପଡୁଚି ହଇରାଣ ହବାକୁ ପଡୁଚି ଆଉ। ପୁଅକୁ ଆଉ ଏତେ କରିବାକୁ ପଡିବ କି ମାନେ ବର୍ଷା ହୋଉ ଖରା ହୋଉ। ସେ ତାକୁ ଆଉ ଏତେ ହଇରାଣ ହବାକୁ ପଡଚି କି?
ହୁଁ।
ଗୋଟେ ଛୁଆ ପାଇଁ ତ ସବୁ କିଛି ମାନେ ସହିକି କରିବାକୁ ପଡିବ। ଆଉ ମତେ ଟିକେ ଯିବା ଆସିବା କରିବାକୁ ପଡୁଛି ଗାଁକୁ ଆଉ ଯେକୌଣସି କାମରେ ଆଉ। ଏବେ ଧର ଡାକିବେ ଦଶଟାରେ ହୋଉ ଚାରଟାରେ ହୋଉ ଡାକିବେ ଯାହାହେଲେ ଯିବାକୁ ପଡୁଚି।
ଯେକୌଣସି କାମ ଏ ଏସ୍ ଜି ମିଟିଂ ବି ବୈଠକ କରିବା ପାଇଁ ଯାଉଚି ଏଇ ସବୁ କାମ କରୁଚି ଆଉ ଏଠିକି ହେଠିକି ଦିଇଟା ଆଙ୍କୁ ଦେଖିବାକୁ ପଡୁଚି ଆଉ। ଆଉ ଆମର ଏଁ ସେଇ ଯୋଉ ସବୁ ଏଇ ସି ଆଇ ଏଫେ ତମ ପଟେ ସେପଟ କଣ କେମତି ଆଣି ଯୋଉ ସବୁ ମହିଳା ମାନଙ୍କୁ ନେଇକି ଏଁମ୍ ମାନେ ଏ ଏସ୍ ଜି ତିଆରି କରିବା ଗୋ ବ ଗଠନ କରିବା ଆଉ ସେମାନଙ୍କୁ ନେଇକି ବି ମାନେ ଯେ କୌଣସି ବା ନିଜେ ଆ ଆଜିକାଲି ସ୍ତ୍ରୀ ଲୋକମାନେ ନିଜେ କେମତି ନିଜ ଗୋଡରେ ଛିଡା ହେଇ ନିଜେ ସ୍ବାବଲମ୍ ବି ହେଇପାରିବେ ଯେ କୌଣସି କାମ କରିକି। ଆଉ ଆଉ ଗମେ ମାନେ ସରକାରଙ୍କ ସହାୟତାରୁ ବି ବୋହୁତ କିଛି ଇଏ ଦୋଉଛନ୍ତି ମାନେ ଋଣ ଅ ଆକାରରେ। ଅ ଲ ଏ ଆଜିକାଲି ଯୋଉ ଲକ୍ଷପତି ଦିଦି ଯେ କୌଣସି ଲକ୍ଷପତି ଦିଦି ଜଣେ ଲକ୍ଷେ ଟଙ୍କା ଇନକମ ହଁ ତାର ଆୟ ଥିଲେ ସେ ଲକ୍ଷପତୀ ଦିଦି ହେଇପାରିବ। ସେଥିପାଇଁ ବି ସେ ଲକ୍ଷପତି ପାଇଁ ବି ତାଙ୍କୁ ଲୋନ୍ ସହାୟତା ଦିଆ ହୋଉଚି ସରକାରଙ୍କ ତରଫରୁ ଆଉ ବୋହୁତ କିଛି ହୁଁ ଆଉ ଗୋଟେ ବି ଗମେଣ୍ଟ ତରଫରୁ ଆଉ ପଚାଶ ହଜାରେ ବୋହୁ କମ ଅଁ ସୁଧହାରରେ ଏଁ ମା ମାନଙ୍କୁ ଆମର ସୁବିଧା ସୁ ଯୋଗ ଦେଇଚନ୍ତି ସରକାର ଓ ମଝିରେ ଶାଢୀ ପାଇଁ ବି ଆମର ପନ୍ଦର ହଜାରେ ଲେଖା ସବୁ ସ୍ୱୟଂସହାୟକ ଗୋଷ୍ଠୀକି ମିଳିଥିଲା। ଆଉ ଅଉମ୍ ମୋବାଇଲ୍ ପାଇଁ ବି ତିନି ହଜାରେ ଏଁ ସରକାରଙ୍କ ତରଫରୁ ମିଳିଥିଲା। ଆଉ ପନ୍ଦର ହଜାରେ ହଁ ଦଶ ହଜାର ଲାଖେ ଶାଢୀ ପାଇଁ ଆଉ ପନ୍ଦର ହଜାରେ ଏଁ ଏସବୁ ମାନେ ତ ମହିଳା ମାନେ କେମିତି ଉଁ କିଛି ଉନ୍ନତ ଧରଣ କାମ କରିପାରିବେ ସରକାର ତରଫରୁ ସେଟା ବି ବିନା ଇଏରେ ବିନା ମାନେ ସୁ ଧ ବିନା ଇଏରେ ପିଏମ୍ ମାନେ ସେଟା କଁ-ଉ-ମ୍ ସରକାର ଦେବେ ତାଙ୍କୁ ସେ କିଛି ସୁଝିବେନି ସୀମିତି ସବୁ ଏଇରା ସବୁ ଦେଇଥିଲେ ଆଉ ବୋହୁତ୍ ଆ ଛି ତାର ଏଇନେ ମହିଳା ମାନଙ୍କୁ ନୀତି ସୁବିଧା ସୁଯୋଗ ଆଉ ତମେ ଅଛ, ସ୍ୱୟଂସହାୟକ ଗୋଷ୍ଠିରେ ତମେ ଅଛ? ଦିଦି।
ହଁ ମୁଁ ଏବେ ତ ଏଇ ଗାଁ ରେ ଥିଲି ଯେତେବେଳେ ସେତେବେଳେ ସ୍ୱୟଂସାଙ୍ଗ ଗୋଷ୍ଠୀରେ ଥିଲି। ଏବେ ମତେ କୋହୁଛନ୍ତି ବାହାର କରିଦେଇଚନି ବୋଲି, ଯେହେତୁ ମୁଁ ମ୍ୟାରେଜ୍ କରିଦେଲି ସେଥି ସେଥିପାଇଁ ମୋତେ ବାହାର କରିଦେଇଚନ୍ତି। ଭୋଉଚି ଆମ ମୋ-ଓ- ଶାଶୁଘର ଗାଁ ରେ ଗୋଟେ ହୋଉଚି ଖୋଲି ବୋଲି ମୁଁ। ମୋ ଖୁଡିଙ୍କ ସହିତ କଥା ହେଇଥିଲି, ସେ ଟିକେ ସିଆରପି ରେ ଅଛନ୍ତି। ମୁଁ ତାଙ୍କୁ କହିଛି ଆଉ ମତେ ବି ହୋଉଚି ସୟଂସାୟକର ଯିଏ ଯାହାର ବୟସ ହେଇଯାଇଛି ଯୋଉ ଯୋଉ ମାନେ ଭାରିଯିବେ ମତେ ଟିକେ ପୁରୁନା ଗ୍ରୁପ୍ ରେ ମିଶେଇ ଦିଅ। ଆଉ ହୋଉଚି ତାଙ୍କୁ ମୁଁ କହିଛି ସେ କହିଲେ ହଉ ମୁଁ ଦେଖେ ସିଏ ଉତ୍ କିଏ ହୋଉଛଚି ବାହାରି ମାନେ ବୟସ ହେଇଗଲାଣି ତାକୁ ବାହାର କରିଦବା। ଆଉ ଯିଏ ବି ପଇସା ଦୋଉନି ତାକୁ ଇ ନହେଲେ ବାହାର କରିଦେଇକି ତତେ ପୁରେଇଦେବେ ବୋଲିବି ସେ କହିଲେ। ମୁଁ କଇଲି ହୋଉ ଯେତିକି ଯେତିକି ସେ ଦେଇଥିବ ତାକୁ ପଇସା ପୋଷି ବାଣ୍ଟି ବୁଣ୍ଟା ଦେଇକି ଯେତିକି ଯେତିକି ଜଅ ପଇସା ତମେ ଦେଇକି ପଶିଚନ୍ତି ମୁଁ ସେତିକି ପଇସା ଦେଇକି ପଶିଯିବି ବୋଲି ମୁଁ ଖୁଡିଙ୍କି କହିଛି ସେ ଖୁଡି କହିଲେ ହୋଉ ଏଇ ଏଇ ଛସ ଚାରି ପାଞ୍ଚ ମାସ ପରେ ଗୋଟେ ଜଣେ ଭାରି ଯୋଉଲି କୋହୁଛି ଆଉ ସିଏ ବାହାରିଗଲା ତତେ ମୁଁ ପୁରେଇ ଦେବି ଆଉ ହୋଉଛି ପଇସା ତୁ ରଖିଥା ମତେ ହେମ୍ତି କଇଲେ, ମୁଁ କଇଲି ହୋଉ ହଁ ମୁଁ -ଉଁ -ଉଁ -ସେଇଆ କରିବି ପଇସା ପତର ଟିକେ ରଖିଥିବି ହୋଉଛି ଉଁ ପୁଅ ପସେଇବି ବୋଲି ଆଉ।
ହଁ-ଅଁ
ସ୍ୱ- ୟ- ସ୍ଵୟଂସହାୟକ ଗୋସ୍ ଟିରେ କେତେ ଜଣ ଅଛନ୍ତି ପୁରେଇବାକୁ ପସନ୍ଦ କରିବେନି କାରଣ ତାଙ୍କର କଣ ହୋଉଛି ସେ କଇବେ ସିଏ କାଇଁକି ପଶିବ ଇଏ କରିବ ଏମ୍ତି -ଇ -ଚାଲିଛି ବାଦ ବିବାଦ ଆଉ ଏମ୍ତି ଚାଲିଲେ ଆଉ କଣ ହବ କି?
ହଁ -ଅଁ-ସ୍ୱୟଂସହାୟକ୍ ଗୋଷ୍ଟୀ ମାନେ କଣ ଦଶ ଜ -ଣ -ଣ-ଅଁ- ସ୍ତ୍ରୀ ଲୋକ ପ-ଅ-ମାନେ ଏକମତ ହେବା ଦର୍କାରେ। ଜଣ ଜଣଙ୍କ ମତ୍ତ ତ ଅଲଗା ଅଲଗା ହେଲେ ଗୋଟେ ମାନେ -ମ-ହି- ମାନେ ସୟଂସହାୟକ ଗୋଷ୍ଠୀ ଟିକ ମାନେ-ଏଁ-ଉଁ-ଗଢି ପାରିବେନି ଦଶ ଜଣଙ୍କ ମତ -ଏ- ଏ-ମନ ଏକ୍ ହବ। ଆଉ ସମସ୍ତେ ସେଠି ସମାନ୍ ସେ ଦଶ ଜଣଆଙ୍କ ସେଠି ସମାନ୍। ହୁଁ ଆଉ ସେଥିପାଇଁ ତରଉ ସରକାର ନାଇଁ ସେ ଭଲ ହବ ସେଠି ବୁଝା ହୋଉଛି ତମେ ଯବ୍ କଇଲାଳେ ଯୋଗ ରଖିକି ମିଶିଯାାଅ ସ୍ୱୟଂସହାୟକ ଗୋଷ୍ଠୀରେ ବହୁତୁ ସରକାରଙ୍କ ତରଫରୁ ବହୁତ୍ କିଛି ମାନେ ସୁବିଧା ସୁଯୋଗ ମିଳିଚି ଆଉ ଯେକୌଣସି ଏମାନେ -ଏ-ଏ -ଏଁ-ଉ -ସରକାରଙ୍କ ତରଫ୍ ରୁ ଟ୍ରେନିଂ ଟାଇପ ର ସବୁ ବି ଦଉଛନ୍ତି ସିଲେଇ ପାଇଁ କି ଯେକୌଣସି ଆଜିକାଲି ଦିଦି ଜେକ ଭାଇ ଭଳି ବି ବହୁତ ବିଭିନ୍ନ ପ୍ରକାରର ଝିଅ ମାନେ ବୋଉ ମାନେ ବି ଚାହିଁଲେ ଆଃ ଯାଇକି ସେଥିରେ ଟ୍ରେନିଂ ନେଇକି ଜବ ମାନେ ଚାକିରି କରିକି ନିଜ ଗୋଡରେ ନିଜେ ମାନେ ଇଏ କରିପାରୁଛନ୍ତି। ଆଉ ଘରେ ବି ବସିକି ଯେକୌଣସି ବଡି ଖଟା ହଉ ବଡି ପାମ୍ପଡ ଆଉ ମିକ୍ସଚର ଫିନାଇଲ ଯେକୌଣସି ବି ନେଇକି ଋଣ ଆକାରରେ ହ ସେଥିରୁ ମାନେ ମାନେ ନିଜେ ଘରେ ବସିକି ଯେକୌଣସି ଏଇ ଏ ସବୁ କରିକି ନିଜ ଗୋଡ ନିଜେ ସେଇଟା ପାଇଁ ଆଜିକାଲି ସ୍ ଲୋକ ବହୁତ କିଛି କଲେଣି ବହୁତ ସ୍ଵଦକୁ କଲେଣି। ହୁଁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆଉ ଭଲ ହବ ଦିଦି ତମେ ହେଲା ସେଇଠି ବୁଝାବୁଝି କରିକି ତମେ ରହିଯାଅ। ଆଉ ସେଇ ଗ ଗାଁ ଗାଁ ରେ ଏବେ ବର୍ଷା ହଉଛି ନା ସେଠି ସେଠି ଆମର
ହଁ ଏଇନା ବର୍ଷା ଏଇନା ଟା ଦୋରେ ବର୍ଷା ଟିକେ ଟିକେ ଏଇନା ଝିପି ଝିପି ପକଉଛି ପକଉଛି ପକଉଛି ହଉଛି ବର୍ଷା ପକେଇଲା ଆଉ କଣ କାମ କରିବାରାନି କାମ ତ ଯାହା ହେଲେ ହବ ନକଲେ ତ ହବନି ନା। ଯୋଉ ତମେ ମତେ କହିଲ ହଉଛି ବହୁତ ସହାୟତା ମିଳୁଛି। ନାଇଁ ଆମେ ହଉଛି ଯଦି ଗୋଟେ ଧୂପ ମେସିନ ଟେ ଦବୁ ତାହେଲେ ହଉଛି ଆମକୁ କିଛି ସାହାଯୋଗ୍ୟ ମାନେ ସାହାଯ୍ୟ ମିଳିବ କି?
ହଁ ହଁ ଦିଦି ଯ ତମେ ଧୂପ ମେସିନି କରିକି ଧୂପ କରିଛ ବୋଲି ସେଟା ଆସିକି ଯୋଉ ଋଣ ଆକାରରେ ତମେ ନବ ସେଇ ଋଣ ତ ମାନେ ଧର ଲକ୍ଷେ ଟଙ୍କା ନେଲେ ତାର ପଞ୍ଚସ୍ତରୀ ପରସେଣ୍ଟ କି କେତେ ତମେ ବ୍ୟାଙ୍କ କ ସୁଝିବ କି ସତରୀ ପରସେଣ୍ଟ ଆଉ ତିରିଶ ପରସେଣ୍ଟ କି ଚାଳିଶ ପରସେଣ୍ଟ ତମର ମାନେ ଛାଡ ହବ। ସେମିତି ବି ସୁବିଧା ସୁଯୋଗ ଅଛି। ଆଉ ୠଣ ସକାରରେ ଯେକୌଣସି ସିଆଇ ହଉ ବ୍ୟାଙ୍କ ଋଣ ହଉ ବ୍ୟାଙ୍କ ଋଣ ତ ସରକାର ଏବେ ପାଞ୍ଚ ଲକ୍ଷ କରିଥିଲେ ଏବେ ଦଶ ଲକ୍ଷ ସେ ଉପରେ କରିଦେଇଥାନ୍ତି। ଏ ବ୍ୟାଙ୍କରଋଣ ମାନେ ବିନା ଛାଡରେ ଆଃ ବିନା ଛାଡ କଣ? ବ୍ୟାଙ୍କ କୁ ଆମେ ବ୍ୟାଙ୍କ ଋଣ ଟା ନେବା ବ୍ୟାଙ୍କ କଣ ଗମେଟ କି ହଁ
ମୁଁ ତମକୁ ଉଁ ପା ପରେ ଟିକେ କଲ କରୁଛି
ହଉ କରେ କଥା ହେବା ଏବେ ତ ବର୍ଷା ହେଲେ ହଉ।
ହଁ।